ହାଲୋ।
ହାଲୋ। ହାଲୋ।
ହଁ।
ଆଉ ମୁଁ କହିଲି ଆମ ଆଡେ ତ ମୁଁ ଏଇଠି ବସିକି ନିୟୁଜ୍ ଦେଖୁଥିଲି ତମ ଆଡେ କଣ ପ୍ରବଳ ମାତ୍ରାରେ ବର୍ଷା ଝଡ ତୋଫାନ ସବୁ ହୋ ହଉଛି ବୋଲି କହୁଛି ଏତେ ବଡ ବଡ ସବୁ ଗଛ ଗୁଡା ବି ସବୁ ଉ ଭାଙ୍ଗି ଯାଇଛି ଆଉ ଲୋକମାନେ ବି କଣ ସବୁ ମୁଁ ଦେଖୁଥିଲି ଆଉ ଏତେ ସବୁ ତମେଲାଜରେ ଦେଖେଇ ଯେ ହଠାତ ଏମିତି ସବୁ ହେଲା କଣ କେମତି ହେଲା ସେ ବିଷୟରେ ଟିକେ ମତେ ଡିଟେଲ୍ସ ଟା ଜଣେଇଲେ
ଆମଡା ତ ଏମିତି ହେଲାଣି ପନ୍ଦର ଦିନ ହେଲାଣି ଏମତି ବର୍ଷା ହଉଛି ଆଉ। ମାନେ ଫାଷ୍ଟ ଏ ପବନ ଏମିତି ଜୋର ହବ ତାପରେ ବର୍ଷା ବର୍ଷା କମ ହଉଛି କିନ୍ତୁ ପବନ ଜୋର ହଉଛି ନିୁଜରେ ଦେଖ ମାନେ ଆସିଥିଲେ ଆମ ଗାଁ ରେ ବର୍ଷା ହଉଛି ବୋଲି
ହଁ ନିୁଜ ରେ ଦେଖୁଥିଲି। ମୁଁ
ହୁଁ।
କେମତି ସବୁ ସେ ଟ ଦେଖିି ଆଉ ଆଉଥିଲା ତମର ଆମ ମାନେ ଦେଖ ତ ହାଲୋ ବର୍ଷା
ହାଲୋ। ହଁ।
ହୁଁ ଆ ଯୋଉ ରଜକୁ ଯୋଉ ତ ଆସିଲାଣି ସବୁ ତ ଆଉ ତ ତିନି ଚାରି ଦିନ ରଜ ରହିଲା ଆଉ ତମ ଏଠେ ସବୁ କଣ ସବୁ ପ୍ରିପାରେସନ୍ ସନ୍ ସବୁ କି କଣ ହାଲୋ।